ହ୍ୟାଲୋ, ଆଜ୍ଞା ଜୟ ଜଗନ୍ନାଥ।
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା, ନମସ୍କାର।
ଜୟ ଜଗନ୍ନାଥ। କଣ କରୁଛନ୍ତି?
ହଁ ବସିଛି।
ଆଚ୍ଛା ହଉ ଖାଇ ସାରିଲେଣି?
ହଁ ମୁଁ ଖାଇ ସାରିଲିଣି ହଁ ଆଜ୍ଞା, ଆଜ୍ଞା।
ଆଉ।
ଆପଣ କଣ କରୁଛନ୍ତି ନା ମ
ଗଡ଼ୁଛି ଆଉ
ଅ ଆଜ୍ଞା ଆଜ୍ଞା ଗଡୁଛନ୍ତି
ଆଜ୍ଞା ଖାଆପିଆ ସଇଲା ତ ଏଇନେ ଗଡୁଛୁ ଆଉ
ଆଜ୍ଞା ଆଜ୍ଞା
ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି
ଆଜ୍ଞା ଆଜ୍ଞା ସମସ୍ତେ ଭଲ ଅଛନ୍ତି,
ହଁ ହଁ ସମସ୍ତେ ଭଲ ଅଛନ୍ତି
ଆପଣଙ୍କ ଘର କୋଉଠି
ଆମ ଘର ପୁରୀ
ହୁଁ
ଆପଣଙ୍କର ଆମର ପୁରୀ ମାର୍କେଟ ଛକ,
ହୁଁ ହୁଁ
ମାର୍କେଟ ଛକ ଯୋଉଠି ଫୁଲ ଫୁଲ ବିକ୍ରି ହୁଏ ଆଉ ତା ସାମ୍ନାରେ ଗୋଟେ ଗଳି ଅଛି ସେଇ ଭିତରେ ଆସିଲେ ଆମ ଘର ସାମ୍ନା ମ ଠ ମାନେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଯେ ମଦନ ମୋହନ ତାଙ୍କ ମଠ ତାଙ୍କ
ହୁଁ ହୁଁ ହଁ
ଆଜ୍ଞା ଆପଣଙ୍କର
ହଁ କଟକ
ହୁଁ କଟକ କୋଉ ଜାଗା,
ଆଉ କଣ
ହଁ କହିଲି କଟକର କୋଉ ଜାଗା
କଟକ ଟାଙ୍ଗି ଜାଣିଛନ୍ତି
ଆଜ୍ଞା ଶୁଣିଛି
ଆଁ
ଟାଙ୍ଗୀ ଚୋଉଦ୍ଵାରା ତ ଯୋଉଠି ଛତ୍ୟା ବାଟ ଅଛି ଆଜ୍ଞା ଆଜ୍ଞା ମୁଁ ଯାଇଛି ବୁଲିକି ଆସିଛି
ହୁଁ ହୁଁ
ଆଜ୍ଞା ଟାଙ୍ଗିର କୋଉ ଗାଁ କହିଲେ
ହଉ କହ ଜାଣିଛନ୍ତି
ଆଜ୍ଞା ମୁଁ ସେଇଠିକି ହିଁ ଯାଇଛି ସେଠି ମାନେ ଟାଙ୍ଗୀ ପାଖରେ ଗୋଟେ ଅ ଜଗତପୁର ଵାଲା ସେ ଗୋଟେ ଲସି ସେ ପାଲର ଯୋଉ ଅଛି କଣ ଟେ ସେଇଟା ଅମରେଶ୍ଵର ଲସି ପାଲର ଆପଣଙ୍କ ପଟେଇଟି
ହୁଁ
ଅମରେଶ୍ୱର ଲସି ପାଲର ଆପଣ ପଟେ ଏଇଠି ହଁ ସେଇଠି ଯାଇଥିଲି ମାନେ ବାବା ମାମା ନାନ ହେରିକା ଆମେ ଯାଇଥିଲୁ ସେଠି ଆମ ପୁରୀଠୁ ବି ବହୁତ ବଢିଆ ଲସି ମିଳେ ଆପଣଙ୍କ ପଟେ
ହୁଁ ହୁଁ ହୁଁ ଥିବ କୋଉଠି ଆଉ ମୁଁ ବୁଲାବୁଲି କରେନି ଏତେ ନା ନା
ଓ, ନା।
ବୁଲାବୁଲି କରିବେ ନା ମାଇଣ୍ଡ ଫ୍ରି ହବ।
ମୋତେ ଇଚ୍ଛା ହୁଏନା ବୁଲିବାପାଇଁ।
କାଇଁକି?
ଆଚ୍ଛା।
ହୁଁ।
କୁଆଡ଼େ ବି ଯାଇନାହାନ୍ତି ବୁଲିବାକୁ?
ନା।
କୁଆଡ଼େ ବି?
ନାଁ କେବଳ ପୁରୀ କି ଯାଇନି।
କେବଳ ପୁରି ଆସନ୍ତିି। କାହିଁକି?
ଯାଏ ପୁରୀ କି ଆଉ। ପଇସାପତ୍ର ଥିଲେ ବୁଲିବ ନା ଆଉ। ପଇସା ନ ଥିଲେ ବୁଲିବୁ।
ଆଜ୍ଞା। ହୁଁ ସେଇଟା ତ ଶତ କଥା ସେଟା ତ ସମସ୍ତଙ୍କ ଲାଇଫରେ।
ହୁଁ।
ପୁରୀ ଆସିବାକୁ ପଇସାଥାଏ?
ଆଜ୍ଞା?
ମୁଁ କହିଲି ପୁରୀ ଆସିବାକୁ ପଇସା ଥାଏ?
ପୁରୀ ଶହେ ଟଙ୍କା ହେଲେ ପହଞ୍ଚିବି। ଆଉ କୁଆଡ଼େ ଯିବି ବୁଲିବାକୁ।
ଆଚ୍ଛା।
ସେତେବେଳେ ତୁ ଜଏନ ହେଇଯିବୁ।
ଆଜ୍ଞା। ପୁୁରୀକି ଆସିବାକୁ କାଇଁକି ଏତେ ଭଲ ପାଆନ୍ତି?
ଠାକୁରଙ୍କୁ ଦେଖିବା ଦେଖିଦେଲେ ମନ ଖୁସି ହେଇଯାଏ ଆଉ।
ଓହୋ, ଜଗନ୍ନାଥଙ୍କ ପାଇଁ?
ଆଜ୍ଞା।
ଓହୋ। ଭଲ ଆପଣ ଭକ୍ତ ଜଣେ। ଆସୁଛନ୍ତି ପୁରୀ କେବଳ।
ହୁଁ।
ଆଚ୍ଛା ହଉ। ଆଉ? ଆପଣ ବୋଧେ ଆଉ ଟିକେ ପରେ ବୋଧେ ଶୋଇବେ? କଣପାଇଁ?
ହୁଁ। ନା ଆପଣଙ୍କ ବୋଧେ ଠାକୁର କାଲି ରାତି ଦିଟାରୁ ଯାଇଛନ୍ତି। ଦେଉଳ ଭିତରୁକୁ ଅଣସରଘରୁ।
ଆଜ୍ଞା। କାଲି ମୁଁ ଏତେ ଜାଣିନି। କିନ୍ତୁ ଆମେ ଯାଇଥିଲୁ। ମୋର ଜଣେ ସାଙ୍ଗ ଆଉ ମୁଁ ଯାଇଥିଲୁ। ଆ ସାଢେ ଆଠଟା ଆଠଟା ବେଳକୁ ବୋଧେ ଯାଇଥିଲୁ। ସେତେବେଳକୁ କିନ୍ତୁ ଗଜବେସ ଥିଲା। ଓହ୍ଲା ହେଇନଥିଲା। ବାସ ଠାକୁରଙ୍କର ଗଜବେଶ କଢା ହେଲା ସିଏ ବୋଧେ ଏଗାରଟା ବାରଟା ହେଇଯାଇଥିବ। ସିଏ ଅଣସରରୁ ଗଲେ ଆସିକି ଦିଟା ହେଇଯାଇଥିବ ଆଉ।
ହୁଁ।
ଆଜ୍ଞା। ଆପଣ ଆସିନଥିଲେ କି କାଲି? ଏତ ପୁରୀକି ଆସନ୍ତି।
ହୁଁ,
ଆଚ୍ଛା।
ଆଜ୍ଞା। କାଲି ଅବଢା ଫବଡା ଖାଇଥିଲେ ନା ଖାଇନାହାନ୍ତି?
ନେ ନେଇ କାଲି ମାନେ ଘରେ ସେମିତି ବାବା ନଥିଲେ ତାପରେ ଆମେ ବି ବୁଲିବାକୁ ଯାଇ ଥିଲୁ ବାହାରୁ ଗହଳି ହେଇଥିଲା ବାହାରୁ ଆମେ ବୁଲିକି ପଳେଇ ଆସଥିଲୁ। କିନ୍ତୁ ଆମର ଜଣେ ରିଲେଟିଭ ହେବେ ସେ ଆସିଥିଲେ ତ ସେ ମନ୍ଦିର ଭିତରୁ ଯାଇଥିଲେ। ଅ ଭେଡା ମାନେ ଦିଆ ହଉଥିଲା ସେଠି। ତ ସେ ସେଠି ଖାଇକି କାଲି ରାତିରେ ହିଁ ପଳେଇଥିଲେ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଅ।
ତ ଆପଣ ତ ଆସୁନଥିଲେ ଆଉ।
ନା ମୁଁ ଏବେ ଯିବିିନି ଆଉ ଦିଇ ମାସ ପରେ ଯିବି। ଦୁଇ ମାସ ନୁହ ବର୍ଷ।
ହୁଁ ଦି ମାସଟ ବର୍ଷେ ପରେ ଯିବି।
ପଇସା।
ଆଜ୍ଞା।
ଆମର ରଥଯାତ୍ରା ଷ୍ଟଲ୍ ପଡୁଛି ଯାତ୍ରା ନଅ ଦିନ ପାଇଁ ବୁଲିକି ଯିବେ। ମୁଁ କହିଲି ଆମର ରଥଯାତ୍ରା କୁ ଯାତ୍ରା ହଉଛି ନଅଦିିନ ଆସୁନାହାନ୍ତି ବୁଲିକି ଯିବେ।
ନଅ ଦିନି।
ଆଜ୍ଞା ମାନେ ନଅ ଦିନ ଯ ଯାତ୍ରା ହଉଛି ନଅ ଦିନ ଭିତରେ ଗୋଟେ ଦିନ ବୁଲିକି ଯିବେ।
ନା ଯାଇ ହବନି।
କେ
କାମ ଅଛି ଟିକେ ବ୍ୟସ୍ତ ରହିଯାଉଛି ଆଉ।
ଆଛା। ମଣିଷ ଜୀବନ ହି ବେସ୍ତ।
ଆଜ୍ଞା।
ଆ ଆପଣଙ୍କ ମାମା ବାପା ସମସ୍ତେ ଭଲରେ ଅଛନ୍ତି
ହୁଁଁ, ଆଜ୍ଞା।
ହୁଁ। ଆପଣ ଘରେ କିଏ କିଏ ରୁହନ୍ତି?
ବାପା ମା ଭଉଣୀ ଆଉ ମୁଁ।
ଆପଣଙ୍କର ଭଉଣୀ ବି ଅଛନ୍ତି।
ଆଜ୍ଞା।
ଯନାଙ୍କ ନାଁ କଣ?
ଲିଜା।
ମ ଆଡେ ନା।
ହୁଁ।
ଆପଣ ଆପଣଙ୍କ ମାମା ବା ବା ଆପଣ ଭଉଣୀ ନା।
ଆଜ୍ଞା।
ଆପଣଙ୍କର ଭାଇ କେହି ନାହାନ୍ତି?
ନାଁନ୍ତି।
ହୁଁ ହୁଁ ଭଲ ଭଉଣୀକୁ ପୁରା ସ୍ନେହରେ ରଖୁଥିବେ ଆଉ।
ହୁଁ।
ଗୋଟିଏ ବୋଲି ଭଉଣୀ ନା।
ହୁଁ।
ଆଚ୍ଛା ତାଙ୍କ ବୟସ କେତେ ହବ?
ବୟସସ୍ ପନ୍ଦର।
ହଁ ଆପଣଙ୍କଠୁ ସାନ ନା ବଡ?
ମୁଁ ତାଠାରୁ ବଡ ଆସିମ।
ଚା ଆପଣଙ୍କୁ କେତେ ବର୍ଷ?
ମତେ ହବ କୋଡ଼ିଏ।
ଓହୋ ତେଣୁ ସେ ଆପଣଙ୍କଠୁ ସାନ ହେବେ ଆଉ।
ହୁଁ।
ଗେହ୍ଲାରେ ବଢେଇଥିବେ ଆଉ। ଭଉଣୀ ଏବେ କଣ ପଢୁଛ ମି?
ଏବେ ପ୍ଲସଟୁ ପଢୁଚି।
ଓହୋ ପନ୍ଦର ବର୍ଷରେ! ସେ ଟିକିଏ ବୋଧେ ଆଗୁଆ ପଢି ଦେଇଚନ୍ତି। ଓହୋ।
ହୁଁ।
ହଁମ। ସେ ବି ପଳେଇ ଆସିଛନ୍ତି?
ହୁଁ।
ତାନେ ସେଇ ତମେ ପୁରୀ ଆସିଛନ୍ତି?
ହଁ। ନଗୁଆ ହେରିକା।
ଆଉ ମାମା ବାବା ଆପଣଙ୍କର?
ସେମାନେ ସମସ୍ତେ ଯିବେ ନା ଆଉ କଣ। ଜେଜ ସମଛେ ଯିବେ ସମୟ ଯାଉ ଆମେ ପୁରୀ ଗଲେ।
ହଁ ଭଲ ଫ୍ୟାମିଲି ଟୁୁର ନା?
ଆଜ୍ଞା।
ଆପଣଙ୍କୁ କଣ ଖାଇବାକୁ ବେଶୀ ଭଲ ଲାଗ?
ସେମିତି କିଛି ନାହିଁ ଯାହା ଦବ ତା ଖାଇବି। ସେମିତି କିଛି ନାହିଁ।
ମାନେ କଣ ହଁ ଆଳୁ ସିଜା ଦେଲେ ବି ଖାଇଦେବେ?
ହୁଁ।
ଚାଓ। ଆପଣଙ୍କ ଭଉଣୀକୁ?
ସିଏ କଣ ତା କଥା ମୁଁ ଜାଣିନି ଏତେ।
ଆପଣଙ୍କ ଭଉଣୀ ଆପଣ ଗେହ୍ଲାରେ ରଖୁଛନ୍ତି ପୁଣି ଜାଣିନାହାନ୍ତି?
ଇନତି ଦେହି ତାରେକପୁର୍। ମୁଁ ତ କାମ୍ କାମ ହି ମୋର ସବୁ କିଛି। ନା ମୁଁ କର୍ମକୁ ଦେଖିବି ନା ଖିଆପିଆ ପଚାରୁଛି।
ଇଛା ନାଇଁ କର୍ମକୁ ଦେଖିବା ସହିତ ପରିବାର କଥା ବି ବୁଝିବା କଥା।
ହଁ ଆଜ୍ଞା। ଆଜ୍ଞା ହଉ ମୁଁ ରଖୁଚି ବାପା ବାପା ଆସିଲେଣି ନା ମୁଁ ରଖ୍
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।
ହୁଁ ଜୟ ଜଗନ୍ନାଥ।